ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
କଣ କରୁଛ?
ମୁଁ ଏବେ ଆମ ଛାତ ଉପରଆଡେ ବସିଛି।
ଯାହା ହଉ ଛାତ ଉପରେ ଟିକେ ଖୋଲା ପବନ ଅନୁଭବ କରୁଛ ଆଉ ନା।
ହଁ ତମେ?
ମୁଁ ଏଇ ବସିଛି ଘର ଭିତରେ ଆଉ ଯେହେତୁ ଆମ ଘରେ କେହି ନାହାନ୍ତି ତ ମତେ ହିଁ ବସିବା ପାଇଁ ଘରେ ପଡିବ। ତ ମା ମତେ ଜଗେଇ ଦେଇକିନା ଯାଇଛନ୍ତି ଟିକେ ପଦାକୁ।
ଏ କୁଟିଆ ବସିଚ ଡର ଲାଗୁନି।
ଘର ଭିତରେ ଡର ବାହାରେ ତାହେଲେ ଆମେ କଣ କହିବା।
ଭଲ ଏମିତି ସାହସିଆ ମଣିଷ ଟେ ହୁଅ ଆଉ
ହଁ ହଁ ମୁଁ ସେଇ କଥା କହିଲି ବା ଯଦି ଘର ଭିତରେ ବସିକି ଆମେ ଡରିବା ତାହେଲେ ବାହାରକୁ ଗଲେ ଆମକୁ କଣ ମିଳିବ?
ହଁ।
ଆଉ ଆଉ ସନ୍ଧ୍ୟା ବଳେ କଣ ଖାଇବ ମାନେ? ହୁଁ ସନ୍ଧ୍ୟାବେଳେ କିଛି ତମେ ଖାଉ ନ କିଛି ଖାଉନି।
ସନ୍ଧ୍ୟାରେ ଖାଏ ନା ଭାତ ଖାଏ ରୁଟି ଯଦି ବେଳେ ବେଳେ କରି ଖାଉ।
ମାନେ ସନ୍ଧ୍ୟା ଟାଇମ ରେ ତମେ ରୁଟି ଆଉ ଭାତ କି ଖାଅ ନାଇଁ।
ହଁ।
ଓ ହୋ ଆଛା। ହଁ ମାନେ ଏମିତି କିଛି ଚଟପଟା ହେଲା ଯେମିତି କି ଆମର ଚାଟ୍ ହେଲା ଗୁପଚୁପ ହେଲା। ତ କିଛି ଚଟପଟା ସନ୍ଧ୍ୟାବେଳେ କିଛି ଖାଅ ନା ଖାଉନି।
ନା ନା ସବୁବେଳେ ମୁଁ ଫାଷ୍ଟଫୁଡ଼ ଜିନିଷ ଖାଏନି।
ଓହୋ ଆଚ୍ଛା।
ଆଚ୍ଛା ତମକୁ କଣ ମାନେ କିଛି ବାହାର ଜିନିଷ ଯେମିତି ଚାଟ୍ ଗୁପ୍ ଚୁପ୍ ହେଲା ଆମର ହଁ ବାରମଜା ହେଲା। ଆଉ ରୋଲ୍ ହେଲା ଚିକେନ୍ ଚାଉମିିନ୍ ତ କଣ ବେଶୀ ତମକୁ ଭଲ ଲାଗେ ବେଶୀ ଖାଇବା ପାଇଁ?
ମତ୍ ତେ ମୋତେ ଫାଷ୍ଟ ଆସିବ ଫାଷ୍ଟଫୁଡ଼ରୁ ଦହିବରା ଫାଷ୍ଟ ଆସିବ। ତାପରେ ବରା ତାପରେ ଗୁପ୍ ଚୁପ୍ ଏଇରା ସବୁ ଚାଟ୍ ଭଲ ଲାଗେ ଏଇଆ ଆଉ।
ଓହୋ।
ହଉ ଏ ଯୋଉ ଚାଉମିିନ୍ ହେଲା ଏଇ ଯୋଉ ଅଣ୍ଡା ରୋଲ ହେଲା ଏରା ମୁଁ ଖାଇନି।
ଓହୋ ମତେ କିନ୍ତୁ ବେଶୀ ଭଲ ଲାଗେ ଗୁପ୍ ଚୁପ୍ ଖାଇବା ପାଇଁ। ଟିକେ ରାଗ ହେଇଥିବ ଟିକେ ଖଟା ହେଇଥିବ ମତେ ଭାରି ଭଲ ଲାଗେ ଖାଇବା ପାଇଁ। ସେକେଣ୍ଡରେ ଯଦି କୁହାଯିବ ମୋତେ କଣ ଭଲ ଲାଗେ ତାହେଲେ ମୋତେ ଚାଟ୍ ଭଲ ଲାଗେ ଆମର ତ ଫାଷ୍ ଉଟ ତ ମୋରଶ୍ ସବୁବେଳେ ନମ୍ବର ୱାନ୍ ରେ ଅଛି କିନ୍ତୁ ଯୋଉଟା ଦେହ ପାଇଁ ପୁରା କ୍ଷତିକାରକ। କିନ୍ତୁ କଣ କରିବା ପାଟିକୁ ଯେହେତୁ ସ୍ଵାଦ ଲାଗେ ଆମେ ଖାଇଦବା କଥା ଆଉ।
ତମେ ଆମିଷ ଖାଅ କି?
ହଁ ହଁ ମୁଁ ଖାଏ ଆମିଷ ତମେ?
ମୁଁ ଖାଏନି।
ଆମିଷ ଟୋଟାଲି ଖାଅନି?
ନା ଏଇ ଦି ବର୍ଷ ହେଲା ଛାଡ଼ି ଦେଇଛୁ ଆଇଁଷ।
ଓ ହୋ ଦି ବର୍ଷ ହେଲାଣି ଛାଡ଼ିକି ଅଛ ମାନେ କଣ ପାଇଁ ଖାଅନି କଣ ପାଇଁ କିଛି ଠା କୁରଙ୍କ ପାଇଁ ମାନେ ଅଛ ନା କଣ?
ହଁ ଭଗବାନ ମୁଁ ମନା କରୁଚନ୍ତି ଯେ ତମେ ଆଉ ଆମିଷ ଖାଅନି ଖାଇକି ଆଉ ସେ ପାପ କରନି।
ମୁଁ ତ ଆମିଷ ଖାଏ ହେଲେ ମାନେ ମଟନ୍ ଖାଏନି ତ ମୁଁ ଆମିଷ ଖାଇବା ଭିତରେ ଚି କେନ୍ ତ ବେଶୀ ବି ନୁହଁ ଅଳ୍ପ ମାତ୍ରାରେ ଖାଏ। ଅଣ୍ଡା ପୋର ବହୁତ ପସନ୍ଦ ଆଉ ମାଛ ବିଲ୍ କୁଲ୍ ନୁହଁ। ଏଇ ଦିଟା ଜିନିଷ ମୁଁ ଖାଏ ଆଉ ବାକି ମତେ କିଛି ଭଲ ଲାଗେନି।
ଓହୋ।
ମୁଁ ମାନେ ଭାବୁଛି କି ଏ ଦିଟା ଖାଇକି କାହିଁକି ମୁଁ ନାଁ କରୁଛି ବେକାର ନ ଖାଇବା ଟା ବହୁତ ଭଲ।
ହଁ। ଏଇଟା ତାର ଯୋଉ ଆମେ ଛାଡ଼ିଦେଲୁ ସମ ଆମେ ସାଙ୍ଗମାନେ ସବୁ କଥାବାର୍ତ୍ତା ହେଇକି ଛାଡ଼ିଦେଲୁ କହିଲୁ ସେ ବି ଗୋଟେ ଜୀବ ଭଗବାନ ତାକୁ ବି ଜୀବନ ଦେଇଛନ୍ତି କଣ ପାଇଁ ଖାଇକି ତତେ ମାରିକି ଆମେ ପାପ କରିଆ।
ହୁଁ ହୁଁ ବହୁତ ଠିକ୍ କଥା ତମେ କହିଛ ବୋ ମାନେ କିଛି ଭୁଲ କଥା ବି ନୁହଁ ମାନେ ଉଚିତ ବି ନୁହଁ ଆମିଷ ଖାଇବା କିନ୍ତୁ ଆମିଷ ବି ନ ଖାଇଲେ ବି ଆମେ ଲୋକମାନେ ଅଛନ୍ତି ତାଙ୍କର ଖ ଡକ୍ଟର ମାନେ ବି କହୁଛନ୍ତି ଆମିଶ ଖାଇବା ପାଇଁ କାହିଁକି ନା ଦେଖିଥିବ ଯୋଉମାନେ ଆମିଷ ନ ଖାଉଛନ୍ତି ଗୋଟେ ଗୋଟେ ଜାଗାରେ ତାଙ୍କର ବୋ କଣ୍ଡିସନ ବହୁତ ଖରାପ ହେଇଯାଉଛି ଯଉଥିପାଇଁ ଆମିଷ ଖାଇବାଟା ବହୁତ ଦରକାର। ତ ସେମାନେ ଆଉ କଣ କରିବେ ଡକ୍ଟରଙ୍କ କଥା ମାନିକି ଖାଇବା କଥା।
ଆମିଷଠୁ ଅଧିକା ପ୍ରୋଟିନ୍ ଅଛି ସୋୟାବିିନରେ ଅଛି ଜାଣିଥ
ସୋୟାବିିନ ସୋୟାବିନ ରେ କଣ ଅଧିକାଟା ପ୍ରୋଟିନ୍?
ସୋୟାବିିନ ରେ ଯେତିକି ପ୍ରୋଟିନ୍ ଅଛି ଆମିଷରେ ହେତିକି ନାହିଁ। ମାନେ ଗୋଟେ ଛେଳି ଯୋଉ ଖାଉଜ। ସିଏ କଉଠୁ ପ୍ରୋଟିନ୍ ପାଉଜି? ସେଇ ପ୍ରାକୃତିକ ଜିନିଷ ଘାସ, ଡାଳ, ପତ୍ର।
ନାଇଁ ନାଇଁ ଏଇଟା ଭୁଲ କଥା କହିଲ ଦେଖ ଶୁ
ଟିକେ ରିସର୍ଚ କରିଦବ ସୋୟାବିନ୍ ବିଷୟରେ।
ଅ ସେମିତି ଦେଖିବା ପାଇଁ ହେଲେ ଯଦି ଆମେ କହିବା ଆମିଷ ଅନ ଆଉ କିଛି ଅନ୍ୟାନ୍ୟ ଖାଦ୍ୟ ଖାଇବା। ମାନେ କଥାକୁ ନେଇକି ତାହେଲେ ମୁଁ ହୁଅ ତ ବେଶୀ ବାଛିବି ପନିପରିବାକୁ। କାହିଁକିନା ଆମର ଯୋଉ ସବୁଜ ପନିପରିବା ରହିଲା ତାକୁ ଆମେ ଖାଇଲେ ଆମର ବହୁତ ମାନେ ବହୁ ଶକ୍ତି ଆମର ମାନେ ଏନର୍ଜି ଆମେ ପାଇବା ବହୁତ ସାରାଙ୍କ ଆ ଗାଜର ବିଟି ଆମର ଉଁ ଟମାଟୋ ରହିଲା ବନ୍ଧାକୋବି। ଆଉ ଫୁଲକୋବି। ଯୋଉ ବି ସବୁଜ ଜତିୟ ଆମର ପନିପରିବା ଖାଇବାଟା ବହୁତ ଜରୁରୀ ଆଜିକା ଦୁନିଆରେ ଆଗ କାଳର ଲୋକମାନେ ସେଇ ହିଁ ଖାଦ୍ୟ ପାଉନଥିଲେ। ତାପରେ ଦିନକୁ ଦିନ ଖାଇଲେ। ଆମେ କଣ ଏବେ ଏବେ ସିନା ଆମେ ଖାଉଚନ୍ତି ରୋଲ ଚିକେ ଚାଉମିନ ଆମେ ବହୁତ ସାରା। ଖାଦ୍ୟ ଖାଉଛନ୍ତି ତ ସେଗୁଡା ସବୁ ଆଗରୁ ନଥିଲା ନା।
ହଁ। ଏବେ ସାର ପ୍ରକାର ଜିନିଷ ସବୁ କେମିକାଲ ଜିନିଷ। ସେ ଲୋକମାନେ ବେଶୀ ସମୟ ଜାଏଁ ଆଉ ବଞ୍ଚୁନାହାନ୍ତି। ବିନା ସାର ବାଲା ଖାଦ୍ୟ ଖାଇବ ସବୁବେଳେ ଦେହ ସୁସ୍ଥ ରହିଥାଏ।
ହଁ କାହିଁନା ଆଗୁରୁ ସେ ସବୁ ନଥିଲା ଦେଖିଥିବ ଆଦିବାସୀର ଲୋ ଲୋକମାନେ ଆଗୁରୁ ପିନ୍ଧିବା ପାଇଁ ବସ୍ତ୍ର ଖଣ୍ଡେ ପାଉନଥିଲେ ଗଛର ବକଳ ପିନ୍ଧିକି କେତେ ସେ ଦିନ କେତେ ରାତି ସେ ନ ରହିଛନ୍ତି। ଏପର୍ଯ୍ୟନ୍ତ ବି ଆଦିବାସୀ ଲୋକମାନେ ପାଠ ସାଠ କିଛି ପଢୁନାହାନ୍ତି। ଏପର୍ଯ୍ୟନ୍ତ ବି ଖାଦ୍ୟ ପାଉନାହାନ୍ତି ସେ ବହୁତ ଦୁଃଖରେ ରହୁଛନ୍ତି ଆମେ ତ ତାଙ୍କଠାରୁ ଆମେ ବହୁତ ଅଧିକରେ ଅଛନ୍ତି।
ହଁ ତାଙ୍କ ପାଖରେ କିଛି ଶିକ୍ଷା ବ୍ୟବସ୍ଥା ଏତେ ପହଞ୍ଚି ପାରୁନି କି ଡାକ୍ତର। ମେଡିକାଲ ଏରା କିଛି ତାଙ୍କ ପାଖରେ ସୁବିଧା କିଛି ବି ପହଞ୍ଚି ପାରୁନି ଏପର୍ଯ୍ୟନ୍ତ।
ସି ସାମାନ୍ୟ ଆମେ ତ କଣ ଆମ ଯୋଉ ନିଆଁ ଲଗେଇବା ପାଇଁ ଆମ ପାଖରେ ବହୁତ ସାରା। ହଁ ବ୍ୟବହାର କରିବା ପାଇଁ ଜିନିଷ ଅଛି ଡିଆସୁଲ ହେଲା। ଡିଆସିଲ ହେଲା କି ଆମର ଗ୍ୟାସ୍ ର ଗ୍ୟାସ୍ ରୁ ଆମେ ଲଗେଇପାରିବା। କି ଆମେ ଲଗେଇ ପାରିବା ଆମର ବା ଯୋଉ ଆମର କଣ ସେଟା ନାହିଁ ଯୋଉଟା ଲଗାନ୍ତି ଲଗେଇ ପାରିବା। ହ ଲାଇଟର ଆମର ବହୁତ ସାରା ବ୍ୟବହାର ଅଛି ନିଆଁ ଲଗେଇବା ପାଇଁ ତ ସେମାନେ ବହୁତ କଷ୍ଟରେ ଜାଳୁଥିଲେ ମାନେ। କାଠ ଜାଳୁଥିଲେ ପଥରକୁ ପଥର ଘଷିକି ସେ ସଂଘର୍ଷ କରିକି ନିଆଁ ଲଗଉଥିଲେ ତ ସେ ସେ ବେଳର କଥା ଏବେଳର କଥା ଭିତରେ ବହୁତ ତଫାତ୍।
ହଁ ହେଟା ତ ଆମେ ଜାଣିଛୁ ଆମେ ଛୁଆରୁ ପଢି ଆସିଛୁ ଏଟା ବି।
ହଁ।
ପ୍ରଥମେ ମଣିଷ ମାନେ ମାଙ୍କଡ ଥିଲେ ମାଙ୍କଡ ର ଏଠୁ ମଣିଷ କ ଧୀରେ ଧୀରେ ପରିବର୍ତ୍ତନ ହେଲେ ସେ ସବୁ ପ୍ରକାର କେମିତି ନିଆଁ ଲଗା କେମିତି ରୋଷେଇ। କରିବ କି ଏଇ ସ୍ଥାନରୁ ଅଲଗା ସ୍ଥାନକୁ କେମିତି ପ୍ରତ୍ୟାବର୍ତ୍ତନ କରିବ ଏ ସବୁ ଧୀରେ ଧୀରେ ପରିବର୍ତ୍ତନ ହେଲା ତାଙ୍କ ମଧ୍ୟରେ। ଏଇ ରୋଷେଇ କରିବା କଣ କି ଥରେ ମାନେ ବହିରେ ଲେଖା ହେଇଥିଲା କି ଥରେ ଜଙ୍ଗଲ ଟା କେମିତି କଣ? ଏ ହଁ ଘଡଘଡି ବିଜୁଳି ଦ୍ଵାରା ପୋଡି ଯାଇଥିଲା ନା କଣ ସେଇଠୁ ଜୀବନ୍ତୁ ସବୁ ପୋଡିଯାଇ ମରିଯାଇଥିଲେ ସେଠୁ ଥରେ ପୋଡା ଜୀବଜନ୍ତୁ କ ଖାଇଥିଲେ ଯେତେବେଳେ ତାଙ୍କ ସ୍ଵାଦ ଟା ଭଲ ଲାଗିଥିଲା ତାଙ୍କୁ ସେଇଥିରେ ଏଇଠୁ ସେ ଜାଣିଲେ ଯେ ନିଆଁ ଦ୍ଵାରା ପୋଡିକି ମାଂସକୁ ଖାଇଲେ ସ୍ଵାଦ ବଢିଥାଏ ଏନ୍ତୁ ତାଙ୍କୁ ସେଇଠୁ ଭଲ ହେଇିବ ଧୀରେ ଧୀରେ ସେ ଏ ସବୁ ପରିବର୍ତ୍ତନ ହେଲା ତାଙ୍କ ଭିତରେ ଆହୁରି।
ଆରମ୍ଭ କରିଦେଲେ ସେଇଠୁ ପୋଡ଼ା ଖାଦ୍ୟ ଖାଇବା ପାଇଁ।
ଧୀରେ ଧୀରେ ମସଲା ପତ୍ର ସବୁ ଜାଣିଲେଠୁ ଗାଡ଼ି ମଟର ବାହାର କଲେ। ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିବା ପାଇଁ।
ହଁ ଯୋଉଟା ଆଗରୁ ସିଏ ପାଉନଥିଲେ।
ଓହୋ ଏବେକା ଦୁନିଆରେ ତ ଆମର ଜହ୍ନକୁ ଯାଇକି ଆସିଲେଣି ଲୋକମାନେ
ହଁ ହଁ ଏବେକା ଲୋକର ତ ମାନେ ଆଗରୁ ଲୋକଙ୍କର ଦିଟା ହାତ ଗୋଡ଼। ଥିଲା କିନ୍ତୁ ଏବେକା ଦୁନିଆରେ ଲୋକମାନେ କହୁଛନ୍ତି ଆମର ଚାରଟା ହାତ ଗୋଡ।
ସେଇଆ।
ଦିନକୁ ଦିନ ଯୁଗ ବଦଳିବା ସହିତ ଲୋକମାନେ ବି ବହୁତ ପରିବର୍ତ୍ତନ ହେଇଯାଉଛନ୍ତି।
ହୁଁ ହୁଁ।
ଏଟା ବି ଗୋଟେ ଖୁସି କଥା କି ହଁ ପରିବର୍ତ୍ତନ ହେବାଟା ବହୁତ ଜରୁରୀ ବହୁତ ଦରକାର। ପରିବର୍ତ୍ତନ ହେବା ତମେ ବୋଧେ ଛାତ ଉପରେ ଏଇନା ଅଛ ନା?
ହଁ ଏଇଟା କାଉଡା ମତେ ଖୁମ୍ପିବ ବୋଲି ତଡୁଛି। ଏଠିକ ବସା କରୁଛି ସେ ଭାବୁଛି ମୁଁ ତାର ବସା ଭାଙ୍ଗିଦେବି ବୋଲି।
ଓହୋ ଆଛା।
ସେ ତା ଛୁଆ ମାନଙ୍କୁ ରକ୍ଷା କରୁଛି।
ଓହୋ ନାଇଁ ନାଇଁ ସେମିତି ଭୁଲ ବି କେବେ କରିବୁନି?
ନା ନା ମୁଁ ହେରା କରେନି ମୁଁ ଜୀବଜନ୍ତୁ ହତ୍ୟା କରେନି ଟୋଟାଲ।
ହଁ ହଁ। ଯିବ ଜନ୍ତୁ। କୁ ହତ୍ୟା କରିବାଟା ଭଲ କଥା ନୁହେଁ ନା ତ କିଛି ଲୋକମାନେ ଅ ଅଛନ୍ତି ସେ ବହୁତ ହତ୍ୟା କରୁଛନ୍ତି।
ହଁ।
ସେମାନେ କହୁଛନ୍ତି ଆମେ ଯାହା ତ ଆମିଷ ଖାଉଥିଲୁ ଖାଉଥିଲୁ ଏବେ ପଶୁପ ଆଖିକି ବି ମଧ୍ୟ ଆଉ ଛାଡ଼ିବୁନୁ।
ସତ କହବାକୁ ହେଲେ ଏବେକା ଯୁଗର ମଣିଷମାନେ କୁକୁରମାନଙ୍କୁ ବି ଛାଡ଼ ଛାଡ଼ୁନାହାନ୍ତି। କୁକୁର ଯଦି ତାଙ୍କୁ ଗୋଡଉଛି ସିଏ ବି ତାଙ୍କୁ କାମୁଡ଼ିଦଉଛନ୍ତି।
ମୁତଗରେ ହ
ଆଉ କଣ ଦୁଃଖ କଥା ସୁଖ କଥା ଆଉ କଣ କୁହ ତମ ବିଷୟରେ? ହ୍ୟାଲୋ।
ହ୍ୟାଲୋ।
ଆଉ କଣ ଦୁଃଖ କଥା କୁହ ଯଦି ସୁଖ କଥା ଅଛି କୁହ ଯଦି ଦୁ ଖ କଥା ଅଛି କୁହ ସବୁ କିଛି କୁହ ଶୁଣିବି ମୁ।
ଯିବା ଯିବା ରିଜଟ ତ ସାରଯଉ ନାଇଁ ସରି।
ହ୍ୟାଲୋ।
ହଁ ଏଇଟା ରଖୁଛି ତାହେଲେ ଏନା।
ଜିବି?
ହଁ ହେଇ ଗଲାଣି ସମୟ ହେଇ ଗଲାଣି।
ନାଇଁ ନାଇଁ ରହୁନା ଟିକେ ବାର ମିଟି ହେଇଯାଉ ତାପରେ ମୁଁ ବି ରଖିଦେବି ତମେ ବି ରଖିଦବ ଆଉ।
ବାର ମିଟି ଦଶ ମିନିଟ୍ କଥା ହେଲେ ତ ହୁଏ।
ଆରେ ଆଉ ଉ ସେ କଥା ନୁହଁ ବାର ମିନିଟ୍ ହେଇଯାଉ ତାପରେ ମୁଁ ତମକୁ ପରେ କହିଦେବି। କଣ ପାଇଁ ମୁଁ ବାର ମିନିଟ୍ କହିଲି ଏବେ କହିବାଟା ଟିକେ ଜରୁରୀ ମନେ କରୁନି ଆଉ।
ହଉ ହଉ କୁହ କୁହ
ପଟ ଆଉ ଆଜି ବୁଲାବୁଲି କରିବ ବୋଧେ ସାଙ୍ଗ ମାନଙ୍କ ସହିତ?
ହଁ ଏଟା ଆସିଥିଲା ସାନ ଭାଇ ଜଣେ ଯିବା ପାଇଁ ବ୍ରିଜ୍ ଆଡେ।
ଓହୋ। ସେଇଥିପାଇଁ ସେ ବୋଧେ ଡାକିଲେ ତମେ ସେଥିପାଇଁ କହୁଛି ରଖିଦବା ପାଇଁ ଆଉ ନା।
ହଁ ସମୟ ବି ହେଇଯାଇଥିଲା ଦଶ ମିନିଟ୍ ପରେ।
ଓହୋ। ଭଲ କଥା ଆଉ ବୁଲାବୁଲି ଟିକେ କର ମାଇଣ୍ଡ ଭଲ ରହିବ। ବୁଲାବୁଲି କରିବାଟା ବି ଆମ ପାଇଁ ବହୁତ୍ ଜରୁରୀ‌।
ହଁ ଯାହା ହେଲେ ଟିକେ ବୁଲାବୁଲି ଖେଳକୁଦ କରିବା ଦରକାର। ନହେଲେ ପିଲାମାନେ ଆଜିିକାଛି ଭଲ ମନ୍ଦ ଜାଣିପାରୁ ନାହାନ୍ତି ଆଜିକାଲି ଆଉ।
ହଁ।
ଜୀବନରେ ପଢା ରହିବା ଘ ଦରକାର ଖେଳକୁଦ ବି ରହିବା ଦରକାର। ବୁଲାବୁଲି ବି କରୁଥିବା ଦରକାର ସବୁ କରୁଥିବା ଦରକାର ଜୀବନରେ।
ଆଉ ତମ ବାପା କଣ କରନ୍ତି?
ବାପା କମ୍ପାନୀରେ ଜବ୍ କରନ୍ତି।
ଓହୋ ଆଛା।
କହିଲି ତମ ଯୋଉ ବିଲ କାମ ଚାଷବା ଆରମ୍ଭ ହେଲାଣି ନା ସେଇଆଡେ କିଛି ହେଇନି କିଛି।